ହ୍ୟାଲୋ।
ହେଲେ ହଁ କୁହ?
ଆଉ କଣ ଖାଇବ? ହ
ତମେ କଣ ଖାଇଛ?
ମୁଁ ଖାଇଛି ଯୋଉ ହୁଁ।
ଆଉ କଣ ଖାଇଛ?
ରୁଟି।
ଆଉ
ଆଉ ଆଳୁଭଜା।
ଓହୋ ଆଉ ତମକୁ ସକା କଣ କରୁଛ ଏବେ?
ଏବେ ମୁଁ ବସିଥିଲି।
ଓହୋ ଆଉ କଣ ତମ ଦେହ ଭଲ ଅଛି।
ହଁ।
ତମ ଘରେ କିଏ କିଏ ରୁହନ୍ତି?
ଉ ମୋ ମୋ ମା ମୁଁ ଆ ଫ୍ୟାମିଲି।
ଫ୍ୟାମିଲିରେ କିଏ କିଏ ତମର ଅଛନ୍ତି?
ଦାଦା ଖୁଡ଼ି ଆଉ ବଡ ବାପା ବଡ ମା?
ଏବେ କି କିଏ ଅ ଆଉ କଣ ମତେ ପଚାର?
ଆଉ କୁଆଡେ ଯାଇଥିଲ କାଲି?
କାଲି ମୁଁ ଯାଇଥିଲି ଜଣ ଗୋଟେ ଜଣଙ୍କ କୁଣିଆ ଘରକୁ। ତାଙ୍କୁ ଦେଖି ଆସିଥିଲେ ଝିଅ। ତାଙ୍କର ସବୁ ଆସିଥିଲେ ଉଁ ଏ ପଚାର କିଏ କିଏ ଆସିଥିଲେ ପାଗଳ।
କିଏ କିଏ ଆସିଥିଲେ।
ତାଙ୍କର ଆସିଥିଲେ ସେ ଯୋଉ ପିଲାର ନଣନ୍ଦ ଯୋଉ ଭଉଣୀ ଜଣେ ଦି ଜଣ ଭଉଣୀ ଆଉ ତାଙ୍କ ଭେଣେଇ। ହଁ ଆହୁରି ବହୁତ ଜଣ ଏମତି ଆସିଥିଲେ ଆଉ ତାଙ୍କ ଝି ଝିଆରୀ।
ହୁଁ।
ହୁଁ।
ହେତିକି।
ହଁମ ଏତିକି ଆସିଥିଲେ।
ଆପଣ ଖାଇଛ ଏବେ।
ଖାଇଲି ପରା କହିଲି। ଏବେ ମୁଁ ପଖାଳ ଖାଇଛି ପଖାଳ।
ଓହୋ।
ସକାଳେ ପଖାଳ ଖାଇଥିଲି। ପଖାଳ ଆଉ ଭେଣ୍ଡି, ପୋଟଳ, ଆଳୁ ଭଜା।
ଆଉ କଣ କୁହ। ହ ହ୍ୟାଲୋ। ହ ହ୍ୟାଲୋ। ହୁଁ। ଉଁ। ସୁଭୁନି ବେ। କଟିଗଲା ଶୁଭୁନି ଆଉ।